ହ।
ହ୍ୟାଲୋ।
ହଁ ଶୁଣା ଯାଉନି କଣ ପାଇଁ?
କଣ ପାଇଁ କଟି କଟି ଯାଉଛି ଫୋନ ନେଟୱାର୍କ ନାହିଁ ବୋଧେଁ ସେଇ ଯୋଉ କଟି ଯାଉଛି ଆଉ।
ସାନ ପଳେଇଲାଣି?
କାହ୍ନା ହଁ ପଳେଇଗଲାଣି।
ଅ ହ କୋଉ ବସରେ ଗଲା?
ହଁ ଏଇ ଏଟ ଇଏ ବସ କଣ ଲକ୍ଷ୍ମୀ ପ୍ରତିମା ସେଇ ବସ ଟାରେ ପାଞ୍ଚଟାରୁ ଉଠିକି ପଳେଇଲା ଆଉ।
ଆଜି ରହିନଥାନ୍ତା?
ଆ ସାଡେ ତାର ଘରେ କାମ ରହିଲେ କଣ ହବ।
ହୁଁ ହୁଁ ଆ ବାପା ଆମ୍ବହରିକା କଣ ଦେଇଛନ୍ତି?
ଆମ୍ବ ଦେଇଛନ୍ତି।
ହଁ।
ଭାଇଙ୍କୁ କହିବୁ ଆଣି ଦେବେ ଯାଇକି।
ଛୋଟିଆ ଛୋଟିଆ ଆମ୍ବ ଉରା। ଏତେ ଆଜି ଆମ୍ବ ପଠେଇଛନ୍ତି ନାଇଁ ତ।
ଆଉ କଣ ପଠେଇଛନ୍ତି।
ଆଜି ତ କିଛି ଦେଇନାହାନ୍ତି କାଇଁ ମୁଁ ଜାଣିନି ତ।
କହୁଥିଲୁ କଣ ପଠେଇବୁ ବୋଲି ମୁଁ ଆଉ ଜାଣି ନି କାହିଁ ଫୋନ ବି କରୁନାହାନ୍ତି।
ହଁ ନାଇଁ ମୁଁ ବି ଜାଣିନି କାଇଁ।
ମତେ ଲୋ ଆଜି। ପଠେଇ ଥିବେ ବଧେ ଦେଖିବା ପଚାରି ଦବୁ ଭାଇଙ୍କୁ ଯାଇକି ଆଣିଦେବେ କାରଣ ମୋର। କାମ ଧାମ ନଷ୍ଟେ ଗୋଟେ ଜଲ୍ଦି ସାରିଲେ ଯିବି ବୁଲିବା କୁ।
ହଁ କୁଆଡେ ବୁଲିବା ପାଇଁ। ହ।
ହ ମୁଭି ଦେଖିବାକୁ ଯିବି ଆଉ ଭାବୁଛି ଆଉ।
ହୁଁ।
ଆଉ କଣ ରୋଷେଇ।
ହଁ ଭାତ ହେବ ମୋର ଆଜି ଆଉ।
ମୁଁ ଗଲାବେଳେ ଯୋଉ ଯଦି ଯାଏ ସେଇପଟେ ତାହେଲେ ମୋର ଯୋଉ ବଡ ଆମ୍ୱ। କି ନେଇକି ଦେବି ଯଦି ବାପା ଦେଇଥିବ ବଡ ଆମ୍ବ ଭଲ କଥା ଯଦି ଛୋଟ ଆମ୍ବ ଦେଇଥିବେ
ନାଇଁ ନାଇଁ ଏଇଟା ଯୋଉ ଆମ୍ବ ଏ ଦେଇଛନ୍ତି ପୁଅ ଆସିଲା ବେଳେ ସେଇଟା ହଉଛି ଛୋଟିଆ ଛୋଟିଆଟି ଟିକେ ଟିକେ ଆମ୍ବ ହେଇଛି ଯେ ସେ ଆମ୍ବ ଟା ଆଉ ଏସ ମିଠା ହେଇକି ଗୋଟେ ପାଚିଗଲେ ଯେମୀ ସଢ଼ିଲା ଭଳିଆ ହେଇକି
ନା ନା ମୋ ପାଖରେ ବଡ ଆମ୍ବ ଅଛି ବଡ ଆମ୍ବ ଅଛି ଯଦି ବାପା ଯ ଦେଇନଥ ତ ଆ ହବ ଆଉ ରୋଷେଇ କଣ
ହଁ ତ ଅରୁଆ ରବିବାର ଆଜି ଆମର ଯୋଗ ସଂସ୍ଥାନରେ ଯୋଗ ଥିଲେ ଆମେ ଯାଇଥିଲୁ
ଷ୍ଟାଡିୟମ ଯାଇଥିଲୁ କଳିଙ୍ଗ ଷ୍ଟାଡିୟମ ଯାଇଥିଲୁ ସେଠି ଯୋଗ ଭାଇ ଝିଅ ବସ୍ ହେଇଥିଲା
ଓହୋ ମାନେ କ
ବସ ରେ ଯାଇଥିଲୁ ହଁ କଲୋନୀରୁୁ ବସ୍ ଯାଇଥିଲା ଆଉ ଏଇ ଯୋଗ ସଂସ୍ଥାନ ତରଫରୁ କଲୋନୀ ରେ ବସ୍ ଯାଇଥିଲା ସେଇଥିରେ ପାଞ୍ଚଟା ରାତିରୁ ଉଠିକି ଯାଇଥିଲୁ ସେଠି ଦେଇଥିଲେ ପ୍ୟାକେଟ ସିଷ୍ଟମ ଦେଇଥିଲେ। ପ୍ୟାକେଟ ସିଷ୍ଟମ୍ ଦେଇଥିଲେ ଯୋଉ ତା ଭିତରେ ଥିଲା ମୁଗ ଆଉ କଣ ଥିଲା? ତା ଦେହରେ ଗୋଟେ ଯୋଉ ଆସୁନି କି ପେପର ବୋଟ ର ସେଇ ଡ୍ରିଙ୍କ ଥିଲା ଆଉ ଗୋଟେ ଟ୍ରିଟ ଚକୋ ପାଇ ଥିଲା। ସମସ୍ତଙ୍କର ଡିଫରେଣ୍ଟ ଡିଫରେଣ୍ଟ ଟାଇପ ର ସବୁ ଥିଲା ଆଉ
ଆଉ ଏଇ ସବୁ ଭାଇ ଏକା କଣ ଖାଇବେ?
ହଁ ଆଣିଲୁ ଯେ ଆମେ ଖାଇବୁନି ଆଉ ଅରୁଆ ଭାତ ଭଜା ଡାଲି କରିଦେବି ଆଉ
ହଁ କରିଦେଇଥିବୁ ଯଦି ହୁଏ ମୁଁ ନେଇକି ଦେଇଦେବି ଲପେଇକି ଟିକେ ଆଉ
ଏ କଣ ହବ ହଁ ଖା ତୋର। ତମେ ବୁଲିବାକୁ କୁଆଡେ ଯିବ କଣ ଫିଲ୍ମ କାଲି ଫିଲ୍ମ କେମିତି କଣ ଭଲ ଲାଗିଲା। ପୁରା ଡ୍ରେସ ସମାନ ଜତା ସମାନ ସବୁ ସମାନ।
ଏ କଣ ଏବେ ମଗେଇଛ ନା ପିନ୍ଧିକି ଯିବ ବୋଲି ଅନଲାଇନ୍।
ହଁ ତୁ ଆଉ ଭାଇଙ୍କର ଝିଅର ଗୋଟେ ମଗଉନୁ ତିନି ଜଣଙ୍କର ତ୍ରିପ୍ଲ କମ୍ବ।
ହୁଁ ଦେଖି ମଗେଇଲେ ହବ ନହେଲେ ଆଉ।
ହୁଁ ତିନି ଆ ତିନି ଜଣିଆ ମଗଉନୁ।
ଦେହ ହାତ ଦରଜ ହେଇକି ବିନ୍ଧା କାଲିସିଆଡେ ମାର୍‌କେଟ ଗଲି। ମାରକେଟ ରୁ ଆସିକି ପହଞ୍ଚିଲି ଆଠଟା। ମାରକେଟ ବିଲ୍ଡିଂ ର ଯଉ କୁର୍ତିଗୁଡା ବିକୁଛନ୍ତି ପୁଜା ନେଇ ସୁ
ହଁ ଯେ ତମେ ଆଠଟା ପହଞ୍ଚିଲ ଝିଅ ପା ପାଖରେ ରହିଲା।
ଝିଅ ଘରେ ଏକା ରହିଲା। ସାତଟା ବେଳକୁ ଆସିକି ଘରେ ପହଞ୍ଚିଲୁ ଖାଲି ଏଜି ଛକଟି ପ୍ରବଳ ଭିଡ। ତାପରେ ଫାୟାର ଷ୍ଟେସନ ଟି ସିଏ ବି ଭିଡ ଆଉ କଣ ଟ୍ରା ଟ୍ରାଫିକ୍‌ ବାଲର ଭୁଲ ପୋଲିସ ର କାହିଁକି ନା? ସବୁଆଡୁ ଗାଡି ଛାଡି ଦେଇଛିି ଆଉ ସବୁ ଗାଡି ସବୁଆଡୁ ଗାଡି ଆସିକି ଗୋଟିଏ ଜାଗାରେ। କେହି କାହାକୁ ବାଟ ଛାଡିବ କାହାକୁ ଗୋଟେ ଷ୍ଟକ୍ କରିଦେଲେ କିଏ ପଳେଇବ ବୋଲି।
ହଁ।
ଆମ୍‌ ବୁଲି ହଉନି ଯୋଉ ଆଡୁ ଦେଖ ସେଇ ଆଡୁ ମାଡ଼ି ଯୋଉ ଆଡୁ ଦେଖ। ଆଡୁ ଗାଡି ମାନେ ଜଣୁ ତିନି ହଳ ଦି ହଳ ଡ୍ରେସ ହଳେ ପ୍ୟାଣ୍ଟ ହଳେ ଚୁନରି। ବିସ୍କୁଟ ମିକ୍ସଚର ଗାଠିଆ।
ତାପରେ।
ଉ।
ବିସ୍କୁଟ ମିକ୍ସଚର ଙ୍ଗାଠିଆ ଖାନ୍ତି।
ତାଙ୍କ ପାଇଁ ନେଲ ପୋଲିସି।
ହଁ।
ହୁଁ ନେଲପୋଲିସି ଲଗଉଛନ୍ତି ନାଁ ସେ।
ଓହୋ। ଆଉ ଇଏ ଆଇଁଲୁ ଦିକିଲୋ। କହିଲୁ ଭାତ ବସେଇଲି ମ ଇଚ୍ଛା ହଉଥିଲା ଟିକେ ଭାତ।
କଣ।
ବସେଇଦେଲି ଆଉ ଭାତ ବସେଇଦେଲି ଟିକେ ଗରମ ଗରମ ମାଛ ଝୋଳ ଖାଇବାକୁ ଇଚ୍ଛା ହଉଛି ତ।
ମାଛ ଝୋଳ। ମତେ ମାଛ ଝୋଳ ଭଲ ନୁ ମତେ ମାଛ ଭଜା ଭଲ। ମାଛ ଝୋଳ ଓହୋ ବେଶର ଝୋଳ।
ପୁରା ପତଳା ପତଲା ହେଇଥିବ ବାମ୍ପ ବାହାରୁଥିବ ଖାଇବାକୁ ଇଚ୍ଛା ହୋଉଛି।
ଝୋଳରୁ ବାଫ ବାହାରୁ ଥିବ
ହଁ।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
ଯାହା ଖାଇବାକୁ ଇଚ୍ଛା ହଉଛି ତ ଯା ହୁଏ ଟିକେ ମାନେ ମାଛ ଖଟା କରିବି ମାନେ। ଟିକେ ସାରୁ ପଡିବ ଫେଣ୍ଡି ପଡିବ ଆଉ। ଆଳୁ ଟକେ ପଡିବ ମାଛ ଖଟା ଟା ଭଲ ଲାଗିବ।
ତାହେଲେ ଆମର ଏଇ ଖରା ଏଇନା ଆଇଲାଣି ମୋର ଅଛି ମେଞ୍ଚେ ସଫା କରିବାକୁ।
ମୁଁ ବି ସଫା କରିକି ଯାଉଛି। ଭଗ ଉଠେଇ କାଲି ରାତିରେ ଶୀତ ହଉଥିଲା ମୋର ପୁରା ଏଇଠି।
ଏ ରାତିରେ ମୁଁ ଶୋଇପାରୁନି। ଦି ଦିନି କହ୍ନା ଆସିଲା ମାନେ ଶୋଇ ହଉନି। ଖଟରେ ଏକେରେ ଜାଗା ହଉନି।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
ଏଇ ଚାରି ଜଣ ଶୋଇଲା ମାନେ ସମସ୍ତେ ଗୋଡ ଇଏ ହେଇକି ଯୋଉ ଶୋଉଛନ୍ତି।
ହଁ। ଏ କାହ୍ନା ଆସିଲେ ତାକୁ କହିଦବୁ ପଠେଇଦବୁ ଏଇଠିକି।
ସିଏ ଏସି ପାଇଁ ଯାଉନି। ପରିଶ୍ରମ ଇଆଡେ ପଡୁଛି ମତେ। ଇଆଡେ ଦେଖିଲାଅସିକି ଠିକସେ ନିଦ ନାହିଁ। ଏଠି ରାତି ରାତିରୁ ଚାରିଟାବେଳୁ ଉଠିକି ସେଆଡେ ଯାଇଥିଲୁ। ସେ ଆଡୁ ଏଇତି ଏଇନା ଆସିଲୁ। ଏଠି ବି ଗଲୁ ଯେ ଜଣଙ୍କୁ ଲୁଚି ଲୁଚିକି ଗଲୁ। ଜଣେ ଯାଇଥାନ୍ତା ଆମ ସାଙ୍ଗରେ ତାଙ୍କୁ ନବିନି ବୋଲି ମନା କଲୁ ବୋଲି ସିଏ ଆମକୁ ଜଗିକି ବଇଚି। ଆମେ ଯେନ୍ତେ ମାରାଥନ ଦୌଡନ୍ତି ହେନ୍ତେ ଗଲୁ ଦୌଡିକି। ଆଇଲୁ କା ଘର ଗାଡି ଭିତରେ ଭିତରେ ଆଇଲୁ। ଯିଏ ମତେ ଦେଖିଥିବ ସେ ଭାବିଥିବ ଏ କାଇଁ ଲୁଚି ଲୁଚି ଲୁଚିକି ଯାଉଛି କେଜାଣି?
କାହିଁକି?
ତମରି ଗାଁ ପାଖର ଯୋଉ ଉଁ ଯିଏ ନୁହଁ ତମରି ଯୋଉ ଯୋଉ ଗାଁ।
ହୁଁ।
ସେଇ ଗାଁ ର ହିଁ ଯୋଉ ପୁଅ ଟା ତା ସିଏ ତା ଦୁଷ୍ଟଟା ତ। ତେଣୁ ତାକୁ ମନା କଲେ ନବା ପାଇଁ ମ୍ୟାମ। ଆଉ ସିଏ ସକାଳୁ ଜଗିକି ରହିଛି। ଆମେ ଯାଉଚୁ। ତାକୁ ଲୁଚି ଛପିକି ଆମେ ଯାଇଛୁ ଆଜି ଆଉ।
ହୁଁ। ଅ ହ ହ।
ଆତେ ଦ ସାଇକେଲ ଆଣିକି। ସେଇ ଯୋଗରେ ଆଗ ଯାଉ ଯାଉ ତା ଦେହରେ ଯୋଉ ମ୍ୟାଟ ପଡିଥିଲା ମୁଁ କହିବୁ ଟିକେ ଶୋଇପଡିବି କି ଶୋଇ ପଡିବି କି? ଆଉ ଏଇଠି ତ ତଥାପି ଜଣେ ମାଉସୀ ମୋ ସହିତ କଥା ହଉ ହଉକା ବି ମତେ ନିଦ ମା ମାଇଲାଣି ଏତେ ଜୋରେ। ତଥାପି ଟିକେ ଚକାମୁଣ୍ଡ କରିକି ଆଖି ମୁହଁ ତଳକୁ କରିକି ଟିକେନାକୁ ଏନ୍ତେ ଏନ୍ତେ ଆଖ ଆଖିଗୁରା ବନ୍ଦ କରି ଟିକେ ଘୁମେଇପକେଇଛି। ତାପରେ କିଛି ଗୋଟେ ଯୋଗ କରୁ କରୁକା ଆ ମତେ ଝିଅ କହୁଛି ଏଇଟା ମୋ ମାମାକୁ ଟିକେ ଚୁମୁଡି ଦିଅ, ନହେଲେ ସିଏ ସେଇଠି ଶୋଇପଡିବ।
କାଲି ବି ସେ ଖାଇଲା ବେଳେ ତୋରି କଥା ଡିସକସନ ଚାଲିଥିଲା। ଯୋଉଠି ବଉଛି କାହ୍ନା କହୁଛି ସେ ଟିକେ ଏନ୍ତେ କରୁ କରୁ ସରିଲା। ସେ ଆଉ ନାହିଁ। ସିଏ ଆଉ ନାହିଁ। ବାବି ତାର ଇସା କହିଲା ବାବିକ୍ଯୁ ଯାଇଥିଲୁ ସେ ମଟନ ଆଇଲେ ସେମିତି ଘୁମେଇଲେ ଯଉ ମଟନ ଖାଇ ପାଇଲେନି।
ହଁ ମତେ ନିଦ ଲାଗୁଛି ଆଉ।
ଆଉ ଭାଇ କହିଲେ ମୁଁ ବାହାରେ ଖାଇଦଉଛି ମାନେ ତାର ଏବେ ଖୁସି, ସେ ଶୋଇବ। ସେ ତ ସମେତେ ଫୋନ କରିକି ପଚାରି ଦଉଛି ଆଉ। ଆଉ ଖାଇସାଇଲରି? ଆଉ ଶୋଇପଡିବି। ଉଁ ତମେ ଯଦି ସିଆଡୁ ଖାଇଦବ ଭଲ ହବ।
କାଲି ଏନ୍ତି ବାହାରେ ବି ଖାଇଦେଲ ନା ଆମକୁ ଛାଡକି।
ହୁଁ ତମକୁ ତ ଡକା ହେଲା ସମସ୍ତେ କେନ୍ତି କହିଲେ କହିଲେ ମିଠି କାଇଁ ଆସିଲାନି? କୋଉ ଯୁଗରେ ସେ ଅଛି ଅର୍ଧେନ୍ଧୁର ମୁଭିରେ କିଛି ବି ନାହିଁ। କାହିଁ କିିଛି ନେଇକି ଆସ ଆସିଲାନି ସମସ୍ତେ ଯାଇଥିଲେ ଖାଲି ଝିଅର ତୋର କମିଥିଲା।
ହୁଁ।
ଓ।
ଏଇ ଆଜି କାଲି ଠିକ ନୁହେଁ ପ୍ୟାରେଣ୍ଟିଙ୍ଗ ହ୍ୟାଣ୍ଡସେକ କହୁଛି ନା ଏସବୁ ଜିନିଷ।
କିଛି ନାଇଁ ପିଲାଙ୍କ ସହିତ ଫ୍ରେଣ୍ଡଲି ହବା ଦରକାର।
ଥିବ ଫିଲିଙ୍ଗ ଥିବ ନଥିବ କେମତି?
ଆରେ ଦେଖେ ସେମାନେ କିଛି ବୁଝି ଝିଅ ବୁଝିପାରିବେନି ମାନେ ପୁଅ ହିଁ ବୁଝି ପାରୁନଥିଲା କିଛି। ତାକୁ ଖାଲି ପରଦା ଭଲ ଲାଗୁଥିଲା। ଖାଲି ଖାଇବା ପିଇବା ଇଏ ଏଇ
ସୁନ୍ଦର ବାର୍ତ୍ତା ଅଛି ତା ଦେହରେ ନା କଣ?
ଏ କିଛି ବି ମାନେ ଇଏ ନଥିଲା ମାନେ ମାନେ କେହି ବୁଝି ପାରିବେନି ମାନେ ଝିଅର ହଉ କି ଇଏ ହଉ ସେମାନେ କିଛି ବୁଝି ପାରିବେନି।
କହିପାରିବିନି ମୋ ଝିଅ କାଳେ ଯଦି ବୁଝିବ।
ନା ସେ ବୁଝିପାରିବନି ସିଏ ତ ଖାଲି ଖାଇବା ଚକରରେ ଖାଲି କୋଉଠୁ ଖାଇବା ଆଇଲା ଯଦି ଖାଇବ ଆଉ।
ଆଉ କଣ କଣ ସେଇଠି ଖାଇଲ ହଲ୍ ଭିତରେ କଣ କଣ ଖାଇଲ?
ହଲ ଭିତରେ କଣ ଏମାନେ କଣ ଚିଜ ବାଲା ଚିଜ୍ ବାଲା କଣ ଚିପ୍ସ ଆଇଁଲେ। ଆଉ ମୁଁ ସେଉ ଭୁଜି ନେଇଥିଲି ଲୁଚେଇକି।
ହୁଁ।
ହୁଁ ତାରେ ହେଠୁ ଖାଇଲୁ ଆଉ ସେତିକି ଆଉ ଆଉ କଫି ପିଇଲୁ ଆଉ।
ଲୋକ ଫୁଲ ହେଇ ଥିଲେ ଆଉ।
ହଁ ଆମେ ଟିକେଟ କଲା ବେଳକୁ ଆମେ ସାତଟା ଯେତିକି ଦଶଟା ଟିକେଟ କରୁଛୁ ସେତିକି ଆଉ କେହି ଟିକେଟ ବନ୍ଦ ଥିଲା ଆମେ ସବୁ ଭାବିଲୁ ଆରେ କଣ କରିବା? ଟିକେ କେହି ତ ଯଦି ଲୋକ ନଥିବେ ବା ତାମାନେ ମୁଭିଟା ପୁରାଫ୍ଲପ ଆଉ ଆମେ ପୁରା ବୋରିଙ୍ଗ ହେଇଯାଏ ଭାଇ ଗଲା ବେଳକୁ ସିଟ ସବୁ ଫିଲପ ସାଙ୍ଗେ ସାଙ୍ଗେ।
ହୁଁ।
ଆଜି ଗୋଟେ ଅଛି ଦେଖିବା ପିଭିଆରେ ଯାଇକି ଦେଖିବୁ ସେ ଯଦି ସେ ସେ ଲାଗିଗଲା ମୁଭି ଏଇଉଁ
ଭୂତ ମୁଭି ଏଗାର ଟା ଆଳୁକୁ ସେଥି ପାଇଁ ତତେ ବା ନେଇ ଆସିଆ।
ହଁ। ହଁ ହଉ ମୁଁ ଯାଉଛି ଗାଧେଇବି ରଖୁଛି ଆଁ।
ହଁ ହଁ।
ହଁ।
ହ।
ଟାରେ।